ଏଇଠି ସବୁ ଅଛୁ ଆମ ସାରଙ୍କର ତାଙ୍କ ଭାଣିଜିର ଏନଗେଜମେଣ୍ଟ ସବୁ ଟିକେ ଟିକେ ଦେଖୁଛୁ ଆଉ ଆଉ କଣ
ଏଇ ଯୋଉ ପିଲାଟା ଯୋଉ ବିଶ୍ଵ ଯୋଉ ପିଲାଟା
ହଁ।
ସିଏ କାହିଁ ଏଥିରେ ଇଣ୍ଟରଫାୟ କରୁଛି ସବୁ କଥାରେ
କିଏ ଜାନିଛି ତାର କାଇଁ ଇଣ୍ଟରଫୟ କରୁଛି ଆଉ
କାର ମା ଟେ କାର ବଜାରେ ଇଏ ଏକା ଭୁଲ କଥାରା କହୁଛି ସବୁ ଗାଁ କ ଭୁଲ କଥାରା କହୁଛି।
ସେ ବା ସେମାନେ ଛୋଟ ପିଲା ଜାଣିନି ଆଉ
ହଁ। ନା ପୁଷ୍ପାର ତା ପୁଷ୍ପାରତାର ଏନା ବିିଗିଡ଼ି ଯାଇଛି ବୋଧେ?
ପୁଷ୍ପା ର ତାର ମାକ୍ସିମମ୍ ଟାଇମ୍ ବିଗିଡା ବିଗିଡି ହେଲା ପୁଷ୍ପା ମାନେ ଭଲ ପିଲାଟା ଏ ପିଲାଟା ପାଇଁ ଟିକେ ଇଏ ହେଇଯାଉଛି ଆଉ
ନା ତମେ ବି ଶୁଣ ତମେ ବି କାହାକୁ ଇ ଇଣ୍ଡିଭିଜୁଆଲି ସପୋର୍ଟ କରି କୌଣସି ୱାର୍ଡ଼ ବି କୁହନି ଯୋଉଟାକି ସିଏ ରେଣ୍ଟ କରି ଧରିବା ପଏଣ୍ଟ ର ଖିବେ
କିଏ ଶୁଣ ମେନ୍ କଥା ହଉଛି ଫାଷ୍ଟ କଥା ହଉଛି ମୁଁ କଣ କହିଚି କଣ କଥାଟା ଅଲଗା କଥା ଅଫିସ ଆୱେରେ ନନ୍ - ଅଫିସିଆଲ୍ କଥାବାର୍ତ୍ତା ହେବା ହେଉଛି ଡିଷ୍ଟର୍ବାନ୍ସର କଥା ମେନ୍ କାରଣ ମତେ କେହି ଆଙ୍ଗୁଳି ଉଠେଇ କହିପାରିବେ ନାହିଁ ନା ମୁଁ ତାକୁ କିଛି କହିଛି ନା ଆକୁ କି କହିଛି ଆକୁ କହିଛି ସେ ବାପାଙ୍କ ବିଷୟରେ କହିବାଟା ହଉଛି ଭୁଲ ମୁଁ ତ ମୁଁ ତ କହୁଛି ଛୋ - ଦି ମୋ ବାପାଙ୍କ ବିଷୟରେ କିଏ ଖରାପ କରିକି କହିବ କିଛି ବି କଥା ମୋ ଜିଭ ନା ଦେଇଥାନ୍ତି ପୁଟେ ମାରିଛି ମୁଁ ତ ସାର୍ ବି ଯଦି ପଚାରିବେ ସାର୍ ଙ୍କ ଫ୍ରଣ୍ଟରେ କହିବି କଥା
ହୁଁ, ନା ଠିକ ସେ ନା ଏ ଡିସକସନ୍ ରେ ମୁଁ ଠିକ ଅଛି। ମାନେ ଏଟା କି ଫୋନ୍
ବାପା ସମସ୍ତଙ୍କ ପାଇଁ ସମାନ ବାପା ମୋ ବାପାକୁ ଯିଏ ରେଷ୍ପେକ୍ଟ ଦେଇ ନି ସେ ତା ନିଜ ବାପାକୁ ବି ଦଉନଥିବ? ତୁ ଏ କଥାଟା କହିବାଟା ହଉଛି ତୋର ଫାଷ୍ଟ କଥା ହଉଛି ଭୁଲ ଯଦି ବି ସେ ତାକୁ ମାରିଲା ଦେଖ ମାରିବା ଟା ତମ ତିନି ଜଣଙ୍କ ଭି ତମେ ଥଟା ମଜାକରେ ମାର ମାରି ହଉଛ ତମ ଭିତରେ ଚଳୁଛି ବୋଲି ସେ ହାତଟା ଉ ଉଠେଇଛି ମୋ କଥା ବୁଝ ତମେ ଦି ଜଣ ଯାକ ଗୋଟେ ରୁମ ରେ ରହୁଛ ତମେ ତିନି ଜଣ ଯାକ ମିଶିକି ଖାଉଛ ତମ ତିନି ଜଣଙ୍କ ଭିତରେ ହଉଛି କଥା ଏ କଥା ଥାର୍ଡ ପର୍ସନ କେହି ବି ଜାଣିନଥାନ୍ତେ ହେଲା, ଯଦି କଥାକୁ ଭୁଲ୍ କରିପାରିଥାନ୍ତ ତମେମାନେ ଚିଲେଇଲ ମୁଁ ବୋଲି ମୁଁ ବି ସାରଙ୍କୁ କିଛି କହୁନଥିଲି ତୁ ଜିଦି କଲୁ ତୁ ଆଟିଚିଉଡ୍ ଦେଖେଇଲୁ ମୋ ବଏଫ୍ରେଣ୍ଡ୍ ଯିବ ମୋ ବଏଫ୍ରେଣ୍ଡ୍ ସବୁ ଏଥିରେ ଇଣ୍ଟରଫାୟେ କରିବ ସିଏ କିଏ ସେ? ତୋ ବାପ ତା ସହିତ ଆମେ କଥା ହବୁ ତୋ ବୟଫ୍ରେଣ୍ଡ କିଏ ସେଠି ଆସି କଥା ହବ ତୋ ଗାଡି ଏନ୍ ଭୋଲି ତୁ ଜବ୍ କଲା ବେଳେ ଦେଇଥିଲୁ ତା ଡକ୍ୟୁମେଣ୍ଟ୍
ହୁଁ।
ଫ୍ୟାଡ଼ଲି ପିୟନ୍ସି ଲେଖିଦେଇଛି ଲଜ୍ଜ୍ୟା ଅଛି ତାଠି ଯେଟା ଦବୁ ତୁ କଣ ଯେଟା ଯବୁ କଣ
କାଲି ଏଯାଏ ଆସିବ ଯେ ସାର୍ ଙ୍କୁ କହିବ ଉଁ ଇଏ ପଚାରୁନ୍ତୁ ଇଏ କାହାର ଗାର୍ଡିଆନ ଆଉ ଯଦି ତାହେଲେ ତାଙ୍କର ବାୟୋଡାଟାରେ ଆମେ ତାଙ୍କର ମେନ୍ସନ୍ କରିବା। ଭଲରେ ମୁନ୍ଦରେ ୟାଙ୍କୁ ହିଁ ଜଣେଇବା।
ଯାହା ଦେଖ କିଛି ଲେଖା ହୋଇ ଥିବ ସାର କୁ ଟିକେ ଫୋନ୍ କରିବେ। ମୁଁ କହିଲି ସା ମୁଁ ସାର୍ ଙ୍କୁ କଲ୍ କରିବି। କହିବି ମୁଁ ସେମିତି ଏମତି ଫୋନ କରିଥିଲା ସେ ପିଲା ଏଇୟା ଏୟା କଥା ଟ ସେକେଣ୍ଡ ବ୍ୟସ୍ତ ଥିଲେ କାଇଥିଲା କଣ କହିଲୁ? ହଁ ହୁଁ। ହଁ। ହୁଁ। ହୁଁ। ହୁଁ। ହଁ। ଆଉ କଣ କି ହଁ। ହାଲୋ।
ହୁଁ।
ଏଇଆ ଏଇୟଆ କଥା ଆଉ କଣ କରିବ?
ନାଇଁ ସାରଙ୍କୁ କଣ କହିବ?
ସାର୍ ଙ୍କୁ ମୁଁ କଲ୍ କରି କହିଦେବି କି ସାର୍ ଏମତି ଏମିତି ହେଇଛି ସେ ପିଲା କଲ୍ କରି ଥିଲା ମତେ ଏମତି ଏମିତି କହିଲା ଆପଣ ମାନେ ରାଜନୀତି କରୁଛନ୍ତି ଇଏ କରୁଛନ୍ତି ସିଏ କରୁଛନ୍ତି। ଫୋନ କରିଥିଲା ତାପରେ ସାର୍ ମୁଁ ଆରମ୍ଭରୁ କହୁଛି ମୁଁ ଇଣ୍ଟରଫିଆର କରିବା ପାଇଁ ବି ଚାହୁଁନି। ମତେ ପୁଣି କିଏ ଧମକେଇବ ମାରିବ ପିଟିବ ମୁଁ ଏଇ ସବୁ ଜିନିଷରେ ପଶେନି। ସିଏ ମତେ କହୁଛନ୍ତି ଆପଣ ପାରସେଇଲିଟି କହୁଛନ୍ତି ତିନି ଜଣ ମିଶିକି ତାକୁ ଟର୍ଚର କରୁଛନ୍ତି। କଣ ଟର୍ଚର କରୁଛି ସିଏ କହିଲା ମୁଁ ତାକୁ କହିଲେ ତାକୁ ବୁଝେଇବି ଆପଣ ଦେଖନ୍ତୁ କ୍ୟାମେରା ଦେଖନ୍ତୁ ଭଏସ ସେଭ କରନ୍ତୁ। ମୁଁ ଯଦି କିଛି କହିଛି କୁହନ୍ତୁ ମତେ ସାର୍ ଏଇ ଯୋଉ ଇଣ୍ଟେନସନାଲି ଏଇ ସବୁ ଜିନିଷରେ ପୁରାନ୍ତୁ ନାହିଁ। ଷ୍ଟାର୍ଟିଂ ରୁ ବି ଏଇ ଜିନିଷରେ ପଶିବା ପାଇଁ ଚାହେଁନି। ନା ପିଲା ମୋ ନମ୍ବର ମୁଁ ତାକୁ ବ୍ଲକ୍ ନମ୍ବର ସେ ଅନନ୍ ନମ୍ବର କଲ କରି କଥା ହେଲେ ତ କାହିଁ ରାତିରେ ଫୋନ କରୁଛ? ସେ ମ୍ୟାନେଜର ବୋଲି କଲ କରିଛନ୍ତି ନା ମ୍ୟାନେଜର ବୋଲି ତମେ କିଏ ସେ? ନା ମୁଁ ଯୋଉ କହନ୍ତି ସେମାନେ ଇଏ କରୁଛନ୍ତି ମୁଁ ତାର ଗାର୍ଡିଆନ୍। କେମିତି କଥା ସାର୍ ମତେ ତା ସହିତ କଥା ହେଲେ କହିଲ ତୋ ଯାହା କରିବାର ଅ ତ ଅଫିସ ଯୁ ଏଠିକି। ସେକେଣ୍ଡ ଟାଇମ ଫୋନ୍ କରିବୁନି। କିଛି ପ୍ରୋବଲମ୍ ହୋଉଛି ତମ ବାପା ନା ସିଏ ସାର୍ ଙ୍କ ର ଆସିଷ୍ଟାଣ୍ଟ ଅଛନ୍ତି ମ୍ୟାଡାମ।
ହୁଁ।
ମ୍ୟାଡାମଙ୍କୁ ସବୁ ଇନଫର୍ମ କଲୁ ଆଉ ସାର ଙ୍କୁ କହିବେ ଆମେ ଯିବୁ ବୋଲି କ ତମେ ଯିବ ଅଫିସ ଏପପେନମେଣ୍ଟ ନବ ଯଦି ସାର୍ ଦେଖା କରିବା ବୋଇଲେ ନା ଏତେ କିଛି ଡିଷ୍ଟନାମନ୍ସ କରିବାର କିଛି କାରଣ ନାହିଁ।
ହୁଁ କୋଉଟା ଆସ ଗୋଟା କହିଲେ କି ସାର୍ କଣ ବେକାରିଆ ଲୋକ ହେଇଛନ୍ତି ଇଏ ଖେ ଫାଲତୁ କଥାରେ ଟାଇମ୍ ୱେଷ୍ଟ କରିବେ ଫୋନ କରିବେନା ମ୍ୟାଡ଼ାମ କହୁଛ କହିବା ପାଇଁ। ଆଉ ତମେ ଗୋଟେ କାମ କର ତମେ ଅଫିସ ହୋର୍ ଆସିବ ମଡ଼ାମ ଥିବେ, ଆଉ ମ୍ୟାଡ଼ାମ ଉଁ! ସାର୍ ଙ୍କୁ ସେ ଆପଣ୍ଟମେଣ୍ଟ ନେବେ ସାର୍ ଟାଇମ୍ ଦେଇପାରିବେ ତ ୱେଲ ଆଣ୍ଡ ଗୁଡ୍। ଥରେ ତମର ଯା ଅଫିସ କଣ କରିବାର ସେ କରିବ ଆଉ? ଆଉ ତମକୁ ଯୋଉ ଡ୍ରେସ୍ କଥା ଉଁ କୋଉଥିଲା? ଡ୍ରେସ ଇଏ
ଗୋଟେ ସେକେଣ୍ଡ ହାଲୋ। ହଁ। ହୁଁ। ହଁ ହଁ। ପଇସା ଥିଲା। ଟପେଇ। ହଁ। ଆଉ ଅଃ। ହଉ ହଉ। ମୁଁ ସାରଙ୍କୁ ଏଇନା କଲ୍ କରିକି କହିମପା। ମୁଁ କହିମି ସାରେ ମତେ ଡରମାଡୁଚି ମତେ ଯଦି କିଏ ମାରିଫାରି ଦବ?
ଉଁ।
ଓହୋ। ମୋର ମେନେ କଥା ମୋ ଛୁଆ ସଂସାରଠି ମୋର ଲୋଭ ହେଲା ମ ତେ ଯିଏ ମାରିଦବ ମାରିଦବ ମୋର ଗୋଟେ ବୋଉ ଆସ୍ ଶାଶୁର ଗୋଟେ ବୋଲି ପୁଅ ମୋର ଇଏ ହାଲୋ ହୋଉ ତୁ ରଖ ମୁଁ କରୁଚି ତତେ କଲ। ହାଲୋ?
କଣ ହୋଉଚି?
ସାର୍ ପୁଷ୍ପାଙ୍କୁ ଫୋନ କରିଥିଲା ପୁଷ୍ପା ସବୁ କହିଲା ସାର୍ ଏମତି ଏମତି ପୁଷ୍ପା ଆସି ମୋ ରୁମରେ ଆ-ବିଶ୍ୱଜିତ୍ ଆସିକି ମୋ ରୁମରେ ଧମକ ଦେଇକି ଯାଇଚି। ଏମତି ସେମତି ଆଉ ଆଣଥିଲି ତାଠୁ ଆଉ ସାର୍ କହିଲେ କଣ ହେଇଚି ନା ସେ ଏମତି ଧମକ ଦେଇକି ଯାଇଚି ଇଏ ସିଏ। ମ୍ୟାଡାମଙ୍କୁ କଲ୍ କରି ଧମକୋଉଚି। ସେ କାଲି ଆସିବ ସାର କହିଲେ ଆସୁନେଇ ଆସୁ ଧମକୋଉଚି ଯଦି ଆସ ସୁ ସେ ଅଫିସି ଆସୁ ସେ କଣ କୋହୁଚି ତାର ମୋର କଥାବାର୍ତ୍ତା।
ହୁଁ ତମେ ଗୋଟେ କାମ କର ଯେହେତୁ ପୁଷ୍ପା ପାସ୍ କରିଦେଇଚି କଥା ତମ୍-ହୁଁ ତମେ ବି ସିଏ ଏବେ ଫୋନ୍ ମୋ କତୁରୁ କାଟଲା ପରେ ତମେ ସାରଙ୍କୁ ଜଣେଇଦବ କି ଉଁ ଉଁ ଯାହା ଯାହା ଉଁ-ଟପିକି ଇଏ ହେଇଚି ଆଉ। କୁହ ସିଏ ଆଉ କା ଆସିବା ପାଇଁ ଯାଉଁ କି ଆଉ ମତେ ଆହୁରି କଣ ଗପିଥାନ୍ତା ଦାସବାବୁ ଇଏ କଲେ ବୋଲି ସିଏ ଆଉ କାଟିଦେଲା। ଦାସବାବୁ କହିଲେ ତାକୁ ଅଫିସିରେ ଯାହା ତୋର ପ୍ରୋବ୍ଲେମ୍ ଅଛି ଅଫିସିରେ ଆସିକି ଭେଟ କରକି ତୋର ଆପୋଏଣ୍ଟମେଣ୍ଟ୍ ନେଇକି କଥାହୋବୁ। ଏଠି ମତେ ଇଣ୍ଡିବୁ ଫୋନ କରି ପଚାରନା ମୁଁ-ତୁ କିଏ ମୁଁ ଜାଣିନି। କାରଣ ତୋର ଗାଡିଆନ୍ ଇଏରେ କୋ-କୋଉଠି ପଡିନି ଯେ ତୁ ମତେ ଫୋନ କରିବୁ ବୋଲି। ମୁଁ ବି ଏ କଥା କରିଦିଏ ମୁଁ ସିଏ କାଟିଦେଲା ଫୋନ।
ଆଇଲେ ସେ କଥା ଏହା ଫିସ୍ ଆକଚୋଲି ବୋହୁତ ଡିଷ୍ଟର୍ବାନ୍ସ ହୋଉଚି ବୋହୁତୁ ରାଜନୀତି ହୋଉଚି ପଲିଟିକସ ହୋଉଚି ଆରେ ତୋର ଏଥିରେ କିଏ ସେ ଇ
ତୁ କିଏ ଏଥୁରୁ ମୁଁ ବି ଏ ସାହାସ କରି କହିପାରିବିନି ମାନେ ତମର ଇଏ ହିସାବରେ ବି ମୁଁ କହିପାରିବିନି ଏକଥା।
ସେଇ ପା ସିଏ କିଏ ଏତେ ଜିନଷରେ ଇଣ୍ଟରଫେୟର କରିବା ପାଇଁ?
ସେ ରେକଡ଼ିଂଟା ରଖିଚ ନା ହେଟା ଆତା ରେକଡିଂ ଥିବ ଆଉ କଣ। ହୁଁଁ ଉଁ-କଣ କହିଲା କାର ମାପେ କାର ଇଏ ଫ୍ଲେକ୍ସେ ବିଷୟରେ ତମେ ଗପ ହ ହ ପାଗଳ କି କାଇଁ ଆମ ଆଗରେ ତ କାଇଁ କରିବୁନୁ ଆଉ କିଏ ଆଲୋଚନା କରିବ, କାର ବିଜନେସ୍ ହୋଉଚି ନ ହୋଉଚି ଆମେ କମ୍ପେୟାର ନ କଲେ
ତ ଆମେ କଥା ହବୁ ତୁ କିଏ ସେଥିରେ ଇଣ୍ଟରଫିଅର କରିବା ପାଇଁ।
ପାଗଳ ଭଳିଆ କଥାବାର୍ତ୍ତା କରୁଚି। ତାର ଏକଚୋଲି ମୁଣ୍ଡ ଦୋଷ ଅଛି ବୋଧେ।
ଥିବ।
ପାଗଳ ଟା ନାଇକି। ହୁଁ। ଆଉ ଆଜି ରାତିରେ ଖାଇବା କଣ?
କୋବି ଭଜା କରିଦବା।
କୋବି ଜିରା ଆଉ ଶୁଖିଲା ଲଙ୍କା ଆଉ ସୋରିଷ ତେଲ। ପିଆଜ ଏତିକି ପକେଇବ ଭଜାରେ ଆଉ କିଛି ପକେଇବନି।
ହଉ ଠିକ୍ ଅଛି।
ହୁଁ। କଣ ଲୋ ମୁଁ ଗଲେ ଦେବି। ହୁଁ। ରଖିଥା ଚକୋଲେଟ୍ ଖାଇଦବୁ।
ମୋତେ ଭୋକ ଜୋରରେ ହେଉଥିଲା ମୋତେ ତା କଥା ଶୁଣିକି ମୋ ପେଟରୁ ଭୋକ ମରିଗଲା।
ହୁଁ। ଆ ତମର ବି ଗୋଟେ ନୁ ପ୍ରକୃତି ଯିଏ ଯାହା କହିଲା ଧାଇ ମାନେ ପ୍ରୁଭ କରି ଏ ଗୁଡ଼ାକ ଫୋନ୍ ରେ ପ୍ରୁଫ୍ କରାଯାଏନା ତୁ ମନେ ରଖେ।
ଆରେ ତ୍ରିଫଳା କୁ ମୁଁ ରାଗିବାର ରିଜନ୍ ହଉଛି। ଟୁକା ସାର୍ କ କଥା ମାନିଲାନି ସାର୍ ଙ୍କୁ ଅଣ୍ଡରେଷ୍ଟମେଣ୍ଟ କରିକି ପଳେଇଲା। ଇଏ କି ଜିନିଷ। ଅର୍ଗାନାଇଜେସନ୍ ର ରୁଲ କଣ ତମେ ଆସିବ ତିନି ମାସ ଚାକିରି କରିବ ଦରମା ନବ ତାପରେ ମୁଁ ଚାକିରୀ ଛାଡିଦେବି।
ହୁଁ।
ହୁଁ।
ଏମାନ ଙ୍କୁ ଏକ୍ଟୁଆଲୀ ଚାକିରୀ ଦବା କଥା ନୁହେଁ। ଏଇଟା ମାରାତ୍ମକ ଜନ୍ତୁ।
ଏଠୁ ଯାଉଛି ତାକୁ କୋର ମାରିବି ତାକୁ ଆଉ ଏଇ ଇଏରେ ଛାଡିବେନି କାରଣ ସାର୍ ଙ୍କ କଥା ମାନିନି ପଳେଇଛି ତ।
ହଁ ହଁ।
ଆ ଆଉ କଣ ସାର୍ ତାକୁ ସ୍କୋପ୍ ଦେବେ ଇଏ କରିବା ପାଇଁ।
ପୁଅ କୁ ଏକ୍ଟୁଏଲୀ ଫାଷ୍ଟ୍ ଷ୍ଟାର୍ଟିଂ ରୁ ଟିଉସନ୍ କାଟି ଯାଇଥିଲେ ଏତେ ସବୁ ପ୍ରବ୍ଲେମ୍ ହୋଇନଥାନ୍ତା।
କିନ୍ତୁ ସିନା ପିଲାଟା ଭାରି ବଦମାସ୍ ହୋଉଛି କିନ୍ତୁ ତାକୁ ମାରିବା।
ଏଭଲିଆ କରୁ ସିଏ ଗୋଟେ ପିଲା ସମସ୍ତଙ୍କ ପ୍ରୋବ୍ଲେମ ରେ ସିଏ ବାହାରୁ ଛି ଭଦ୍ର ଲୋକ କଜଳ କାତିଆ ଭଦ୍ର ଭଦ୍ର ଲୋକ
ଆ ଏଟାକୁ ରାଜନୀତି କରିବା କଥା ସେ ଆକଚୁଆଲି।
ଓ ହ ହଁ ହଁ ନେତା ମନ୍ତ୍ରୀ ହେଲେ ସେ ଭଲ୍ ଇଏ ହବ-